ଆଇତୁ
ହଁ କଣ କରୁଛ ତମେ?
ମୁଁ ଏବେ ବସିଛି।
ଆଚଛା ଆଜି ତମର ବର୍ଷା ହେଇଛି ନା?
ହଁ ଆମ ଆଡେ ଆଜି ବହୁତ ବର୍ଷା ହେଇଛି।
ଓ କଣ ଖାଇଥିଲ ଆଜି?
ମୁଁ ଏଇ ସନ୍ଧ୍ୟା ବେଳେ ଜଳଖିଆ ଖାଇଥିଲି ଆଉ ଆଉ ଖରା ବେଳେ ଖାଇଥିଲି କି ଭାତ। ଭାତ ଆଉ ଡାଲି ମିଲ୍ମିକ ତରକାରୀ ଭେଣ୍ଡି ଆଳୁ ଭଜା। ଆଉ ଶାଗ ଭଜା, ଆଉ ଗୋଟା ଭେଣ୍ଡି ଭଜା, ପୋଟଳ ଭଜା। ଆଉ ଆପଣ କଣ ଖାଇଥିଲେ?
ମୁଁ ଖାଇଥିଲି ଭାତ ଡାଲି ଆଉ ଭଜା। ତରକାରୀ ଆଉ ମିକ୍ସଚର।
ଆଜ୍ଞା। ଆଉ ଆପଣଙ୍କ ଦେହ କେମିତି ଅଛି?
ହଁ, ସେମିତି ଟିକେ ଥଣ୍ଡା ଅଛି ମୁଣ୍ଡ ବିନ୍ଧିଥିଲା ଭଲ ଲାଗୁନି ଆଉ।
ଆଜ୍ଞା। ଆଉ ଆପଣଙ୍କୁ କୋଉ ଜିନିଷ ବେଶୀ ଭଲ ଲାଗେ ଖାଇବାକୁ।
ମତେ ବେଶୀ ନୁଡୁଲ୍ସ ଖାଇବା ପାଇଁ ଭଲ ଲାଗେ।
ଆଜ୍ଞା। ଆଉ ଆପଣଙ୍କ ବାରିରେ କୋଉ କୋଉ ଗଛ ସବୁ ଅଛି ଫୁଲ ଗଛ ଫଳ ଗଛ।
ଆମର ପ୍ରାୟ ଫଳ ଗଛ ଅଛି ମାନେ ଆମ୍ବ ଗଛ ପଣସ ଗଛ। ଆଉ ନଡ଼ିଆ, ଏମିତି ସବୁ ଗଛ ଅଛି ଆଉ ବାରିରେ।
ଆଜ୍ଞା,
ତମ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ବାପା, ମାମା, ଭାଇ, ଆଉ ହେଲି, ମୁଁ, ଆଉ ମୋ ଜେଜେମା। ଆଉ
ତମେ କେବେ ସାଙ୍ଗମାନଙ୍କ ସହ ବୁଲିବା ପାଇଁ ଯାଇଛ?
ଆଜ୍ଞା, ଆମେ ବହୁତ ଜାଗା ଏମତି ବୁଲିବାକୁ ଯାଇଛୁ, ବହୁତ ମସ୍ତି ବି କରିଛୁ।
ନା, ତମକୁ କଣ ଖାଇବା ପାଇଁ ଭଲ ଲାଗେ?
ମତେ, ମତେ ବେଶୀ ଫାଷ୍ଟ ଫୁଡ ଭଲ ଲାଗେ। ଏମିତି କି ଚାଉମିିନ୍, ଆଉ ଅଣ୍ଡା ରୋଲ, ଆଉ ଏମିତି କିି ଯୋଉ ବେସନ ଚିଲି, ଆଉ ଚିଲି କୋବି, ଏଇସବୁ ଆଉ।
ତମେ କେବେ ନିଜେ ବନେଇଛ? ଆଙ୍କ ଭିତରୁ କିଛି?
ନାଇଁ, ନାଇଁ, ମୁଁ ଘରେ କେବେ ବନେଇନି ବାହାରୁ କିଣିକି ଖାଇଦିଏ ଆଉ, କେବେ ବନେଇନି। ଆଚ୍ଛା, ତମେ କଣ ରୋଷେଇ କରି ଶିଖିଛ?
ମୁଁ କିଛି ଶିଖିନି, ସବୁ ତ ମା କରନ୍ତି। ଆଉ ମୁଁ ସେମିତି ନୁଡୁଲସ ସାରିକା ହିଁ ବନେଇପାରେ।
ଆଜ୍ଞା।
ଆମ ଘରେ ଏଁ ଜେଜେବାପା, ଜେଜେମା, ମା, ବାପା, ମୁଁ, ଆଉ ଭାଇ।
ଆଜ୍ଞା, ଆଉ ସମସ୍ତେ ଭଲ ଅଛନ୍ତି?
ହଁ, ସମସ୍ତେ ଭଲ ଅଛନ୍ତି।
ଆଜ୍ଞା, ଆପଣ ଏବେ କଣ ପଢୁଛନ୍ତି?
ମୁଁ ଏବେ ପ୍ଲସ ଥ୍ରୀ ସାରିଛି।
ଆଜ୍ଞା, ଆଉ ଆଗକୁ ଆପଣଙ୍କର କଣ ଇଚ୍ଛା ଅଛି, ମାନେ କଣ ହବାର?
ମୋର ଟିଚର ହବାର ଇଛା ଅଛି।
ଆଜ୍ଞା, ବହୁତ ଭଲ।
ହଁ।
ହଁ, ଆଉ ଆପଣ କୋଉ ଜାଗାକୁୁ ବେଶୀ ଭଲ ପାଆନ୍ତି, ମାନେ ଏ ଯୋଉ ବୁଲାବୁଲି କରିବା ପାଇଁ? ପିକ୍ ନିକ୍ ଯିବା ପାଇଁ?
ସେମିତି କିଛି ମାନେ ପସନ୍ଦ ନାହିଁ। ବୁଲାବୁଲି କରିବା ଯିବା ମତେ ଏତେ ଭଲ ଲାଗେନି, ହେଲେ ବି ଯେବେ ବି ପି ପିକ୍ ନିକ୍ ଫିକ୍ ନିକ୍ ଯାଏ। ମାନେ ପ୍ରାୟ ଗୋଟେ ଗୋଟେ ଜାଗା ଥାଏ ମତେ ଭଲ ଲାଗେ।
ଆଜ୍ଞା,
ତମକୁ କଣ ସବୁ ଭଲ ଲାଗେ?
ମତେ ବେଶୀ ଭଲ ଲାଗେ, ଆମର ଏଠି ନଈ ଅଛି, ଆମ ନଈ ମତେ ଭଲ ଲାଗେ। ଆଉ ମୋ ବନ୍ଧ ଭଲ ଲାଗେ, ଆଉ ସମୁଦ୍ର କୂଳ ମତେ ବହୁତ ଭଲ ଲାଗେ। ଆଉ ଆପଣ ଟ୍ୟୁଉସନ କରନ୍ତି ଛୁଆଙ୍କୁ?
ହଁ, ହଁ, ଛୋଟ ଛୋଟ ପିଲାଙ୍କୁ ମୁଁ ଟିଉସନ କରେ।
ଆଜ୍ଞା, ସେମାନେ କୋଉ କ୍ଲାସ ର?
ଏ ମାନେ ସମସ୍ତେ ୱା ମାନେ କାଇଁ ପ୍ରଥମରୁୁ ପଞ୍ଚମ ଭିତରେ ମୁଁ ପିଲାମାନଙ୍କୁ ଟିଉସନ କରେ। ଛୋଟ ଛୋଟ ପିଲା ନା ଘର ପାଖ ର ବି ମାନେ ବଡ ପିଲା ନାହାନ୍ତି।
ଆଜ୍ଞା। ଆମ ଆମ ଘର ପାଖରେ ବି ସେଇଆ କାରଣ ଆମ ଘର ପାଖରେ ଯୋଉ ବଡ ବଡ ଦିଦି ମାନେ ଥିଲେ ସେମାନେ ସବୁ ମ୍ୟାରେଜ କରିଦେଲେଣି ନା ଆଉ ଛୁଆ ମାନଙ୍କୁ ଆଉ ଆମ ଗାଁ ରେ ବି ସାର୍ ମାନେ ବି ସେତେ ନାହାନ୍ତି ତ ସେଥିପାଇଁ ଆମେ ବେଳେ ବେଳେ ଟ୍ୟୁସନ କରୁଛୁଆଙ୍କୁ।
ହଁ ଏବେ ବି ମାନେ ବହିରେ ସବୁ କିଛି ଭୁଲ ଭାଲ
ଆଜ୍ଞା ଯୋଉଟା କହିଲେ ଆପଣ ସ ଠିକ କଥା ଏବେ ବହିରେ ଯୋଉ ସବୁ ପାଠ ଦେଇଛି ଛୁଆଙ୍କ ମୁଣ୍ଡରେ କିଛି ପଶୁନାହିଁ ସାର୍ ମାନେ ତ ବୁଝିପାରୁନାହାନ୍ତି। ଛୁଆ ବୁଝିବା ବି ଦୂରର କଥା।
ହଁ ସେଇଥିପାଇଁ ସେ କେତେ ଆଉ ସାର ମାନେ ସଂଶୋଧନ କରିକି ପିଲାମାନଙ୍କୁ ପଢେଇବେ।
ହଁ। ସେ କି ଗୀତ ସବୁ ଦେଇଛି ମାନେ ସାହିତ୍ୟ ବହିରେ ବିଜ୍ଞାନ ପାଠ। ପାଣି ରେ ପାଣି ଯୋଉଟା। ହଁ ଗୀତ ନିମ୍ବୁଡା ନିମ୍ବୁଡା ଗୋଟେ କଣ ଦେଇଛନ୍ତି ସେଇଟା ବି ପୁରା ଭାଇରାଲ ହେବାରେ ଲାଗିଛି।
ହଁ ସେଇଟା ରାଜସ୍ଥାନ ଗୀତ ଟା ଆଉ ତାପରେ ସେଥିରେ ସବୁ ପିଲାମାନେ ଖାଇବା କେମିତି ବନେଇବେ ଆଉ ସେ ଫିଲ୍ମ ଗୀତ ପିତ ସବୁ ସେଥିରେ ଦେଇଛି।
ଆଜ୍ଞା। ଏମିତି ସବୁ ପାଠ ଦେଇଛି ଛୁଆଙ୍କୁ ପଢେଇବାଟା ବି ଛୁଆଙ୍କୁ ପଢେଇଲେ କଣ ହବ ଛୁଆଙ୍କୁ ତ ପଢିଲେ ସେ ସବୁ ଏଇ ମାନେ ଏଇଗୁଡା ବି ଶିଖିବେ ଏଇଗୁଡା ଶିଖିକି ତାଙ୍କ ଭବିଷ୍ୟତ ଅନ୍ଧାର। କଣ କରିବେ ଏଇ ଗୋରା ସବୁ ପଢିକି? କିଛି ବି ଜାଣିପାରିବେନି କାରଣ ମାନେ ଯୋଉ କଣ କହିଲ ସାହିତ୍ୟ ବହିରେ ମାନେ ଭୂପୃଷ୍ଠର ବାୟୁମଣ୍ଡଳ ଜଳମଣ୍ଡଳ ଯୋଉ ପାଣିରେ ପାଣି ଥିଲା ସାହିତ୍ୟ ବହି ସେଇଗୁଡାକ ଦେଇ ଦେଇେଇଛି ବହିରେ।
ହଁ ପିଲାମାନେ ତ ବହୁତ ହଇରାଣ ହେଇଯିବେ। ହଁ ସେ କେମିତି ସବୁ କଥା ଜାଣିବେ ଏମିତି ଯଦି ସବୁ ବହି ରେ ଭୁଲ ଭାଲ ଦେବେ।
ହଁ। ଏବେ ସାର ମାନଙ୍କ ବି ମାନେ ସାର୍ ମାନଙ୍କୁ ବି ଜଣା ନାହିଁ ପିଲାମାନଙ୍କୁ କଣ କେମତି ସେ ପଢେଇବେ। ଏବେ ଯେମତିକା ମାନେ ବହି ବି ମାନେ ବାହାରିଛି।
ଆଉ।
ହଁ। ଆଉ ଆପଣ କୋଉଠିିକ କି କେବେ ମାନେ ବୁଲିବାକୁ ଯାଇକି କେମତି କଣ ମଜା ମସ୍ତି କରୁଛନ୍ତି।
ହଁ ଆମେ ପିକନିକ ରେ ଯାଇଥିଲୁ। ନିଜ ସାଙ୍ଗ ମାନଙ୍କ ସହିତ ବହୁତ ବି ମଜାମସ୍ତି ହେଲା ମାନେ ଯେମିତି କି ଗାଡିରେ ଡ୍ୟାନ୍ସ କରିବା। ଏମିତି ସବୁ ଆଉ।
ଆଜ୍ଞା। ଆଉ ଆପଣଙ୍କ ବାପା?
ହଁ ମୋ ବାପା ଜଣେ ବହୁତ ଭଲ ଲୋକ। ମୁଁ ତାଙ୍କୁ ବହୁତ ପସନ୍ଦ ବି କରେ କାରଣ ସେ ମତେ ମାନେ ଏ ମାନେ ଛୋଟ ବଳ ରୁ ଏତେ ବଡ କରିଛନ୍ତି। ମତେ ଏତେ ଭଲ ଶିକ୍ଷା ଦେଇଛନ୍ତି। ମୁଁ ସେଥିପାଇ ବାପାଙ୍କୁ ବହୁତ ପସନ୍ଦ କରେ।
ବହୁତ ସୁନ୍ଦର, ବହୁତ ଭଲ ଲାଗିଲା ଶୁଣିକି। ଆପଣ ଗପ କହି ଶିଖିଛନ୍ତି?
ଗପ ଗପ ମୁଁ କୁହେନି। ମାନେ ଶୁଣିବା ପାଇଁ ମତେ ଭଲ ଲାଗେ।
ଆଛା। ମୁଁ ତ ଶିଖିନି ନହେଲେ ମୁଁ ବି ତମକୁ ଶୁଣେଇଥାନ୍ତି ଗପ। ଆଉ କଣ କରିବାକୁ ଆପଣଙ୍କୁ ଭଲ ଲାଗେ? ଏଇ ଗଛରେ ପାଣି ଦବା ପାଇଁ ଆପଣଙ୍କୁ ଭଲ ଲାଗେ?
ହଁ ମତେ ଗଛ ଲଗେଇବା ପାଇଁ ଆଉ ପାଣି ଦବା ପାଇଁ ବହୁତ ଭଲ ଲାଗେ। ଆଉ ଗୀତ ଶୁଣିବା ପାଇଁ ବି ବହୁତ ଭଲ ଲାଗେ।
ଆଜ୍ଞା। ଆଉ ଆପଣଙ୍କୁ କୋଉ ପର୍ବ ପର୍ବାଣି ବେଶୀ ଭଲ ଲାଗେ?
ମତେ ରଜ ଟା ବହୁତ ପସନ୍ଦ।
ଆଚ୍ଛା ଆପଣଙ୍କ ଗାଁ ରେ ରଜ ଟା କଣ କେମିତି ପାଳନ କରାଯାଏ?
ଆମ ଗାଁରେ ମାନେ- -
ଆଜ୍ଞା। ହାଲୋ। ଆଜ୍ଞା ହାଲୋ। ମତେ ବି ରଜ ଟା ବହୁତ ଭଲ ଲାଗ।